ଓ ଭାଇ ନମସ୍କାର।
ଦିଦି ନମସ୍କାର।
ଜୟ ଶ୍ରୀ ରାମ। ଶୁଣି ପାରୁଛନ୍ତି?
ଆଜ୍ଞା ଆଜ୍ଞା।
ଜୟ ଶ୍ରୀ ରାମ।
ଜୟ ଶ୍ରୀ ରାମ।
କୁହନ୍ତୁ ଆପଣ? ଯୋଉଁ ନନ୍ଦନକାନନ ଯୋଉଁ ଆସୁଛନ୍ତି ଭୁବନେଶ୍ୱରର?
ଆଜ୍ଞା।
ଆସୁଛନ୍ତି କେବେ?
ଦିଦି ଯିମି ଯେ ମାନେ ଲୋକେସନ ଦିଦି ମୁଁ ଜାଣିନି ଆଉ ମାନେ ପ୍ରପର ଗାଇଡେନ୍ସ ନାଇଁ ଯେ କେବାଟେ କିସୋ ଯିବି ମୁଁଇ ଭୁବନେଶ୍ୱର ତ ଯେହେତୁ ମୁଁ ଯାଇନି ନା ମୁଁ ସେଇ ପାଇଁ ଆପଣଙ୍କୁ କଲ୍ କରିଥିଲି ବୁଝିବା ପାଇଁ।
ଆଚ୍ଛା ଆପଣ ରହୁଛନ୍ତି କୋଉଠି ଭାଇ?
ରହୁଛି ଦିଦି ସୁରରେ।
ସ୍ୱରରେ ଆଛା କାହା ସହିତ ରହୁଛନ୍ତି?
ଦିଦି ମୁଁ ପାଠ ପଢୁଥିଲି ଯେହେତୁ ଏଠି ସୁର କଲେଜ ରୁ ମୁଁ ଡିପ୍ଲୋମା କରିଛି ସେ ସେଥିପାଇଁ ମୁଁ ଏଠୁ ତିନି
ବାଟ ବହୁତ ଖୁସି ଘରେ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ଅଛନ୍ତି ମା ବାପା ସାନ ଭଉଣୀ ଜଣେ ଆଉ ମୁଁ।
ଆଚ୍ଛା ଧନ୍ୟବାଦ। ଆଉ ଆପଣ ସ୍ୱରରୁୁ କଣ କରିବେ? ଆପଣ ଭୁବନେଶ୍ୱର ଯୋଉ ଟ୍ରେନ ଆସୁଛି ଆମର
ଆଜ୍ଞା।
ଜନଶତାବ୍ଦୀ ତାପରେ ଭୁବନେଶ୍ବର ରୁ ଲୋକାଲ ଟ୍ରେନ ବି ବହୁତ ଆସୁଥିବ ମୁଁ କହିପାରିବିନି। ଧଉଳି ଏକ୍ସପ୍ରେସ ଆସୁଚି। ସେଇ ଟ୍ରେନରେ ଆସି ଭୁବନେଶ୍ଵର ଆଗ ଓହ୍ଲେଇବେ।
ଆଜ୍ଞା।
ଭୁବନେଶ୍ଵରରେ ଓହ୍ଲେଇଲା ପରେ ସେଠି ଅଠର ନମ୍ବର ବାର ନମ୍ବର ବସ୍ ପୁରା ଡାଇରେକ୍ଟ ଆସୁଛି ଆମ ନନ୍ଦନକାନନ।
ଆଚ୍ଛା। ଅଠର ବାର।
ଯୋଉ ହଁ ଅଠର ବାର ନମ୍ବର ମୋ ବସ୍।
ହଁ ମୋ ବସ। ହଁ।
ହଁ ଯୋଉଠୁ ଓହ୍ଲେଇବେ ସେଇଠି ନନ୍ଦନକାନନ ଗେଟ।
ଆଚ୍ଛା।
ସେଇଠିକି ଯିବେ ଟିକେଟ କରିବେ ତା ଭିତରେ ବହୁତ ବଡ ଅ ପଶୁ ମାନେ ଯୋଉ କୁହନ୍ତି ଆପଣଙ୍କ ପଶୁ ଚାଳକକୁ ବିଶାଳ କାୟ। ଆପଣ ଗୋ ଗୋଟେ ଦିନ ବୁଲି ପାରିବେନି। ଚାଲି ଚାଲିକି ବୁଲିବେ। ଆଉ ଗୋଟେ କଥା ଆମ ଭାରତ ରେ ଯେତିକ ଜୁ ଅଛି ସବୁଠୁ ପ୍ରସିଦ୍ଧ ହେଉଛି ଆମ ନନ୍ଦନକାନନ। ଏଇଭଳିଆ ବଡ ଜୁ କୋଉଠି ବି ନାଇଁ। ନାହିଁ। ଏତେ ବଡ ଜୁ ଆମ ଏସିଆ ଭାରତରେ କୋଉଠି ବି ନାହିଁ। ଆଉ କଲିକତାରେ ବି ଅଛି। ଖାଲିପୁର ଜୁ। ସେଟା ଛୋଟ କିଛି ଏ ନାହିଁ କହିଲେ ଚଳେ। ଆପଣ ନନ୍ଦନକାନନ ସେ ଏତେ ମୁଗ୍ଧ ହେଇଯିବେ ଧଳା ବାଘ ଦେଖିବେ ନା ବହୁତ ମନମୁଗ୍ଧ ହେଇଯିବ। ପୁରା ପାଖରୁ ଦେଖାଯିବ। ଆଉ କୋଉଠୁ ବା ପାଖରୁ ବାଘ ଦେଖିପାରିବେନି।
ମାନେ ପୁରା ପୁରା ଆଗରୁ ମାନେ ପୁରା
ହଁ ପାଆଁଶହ ମିଟର ଭିତରେ ଆପଣ ଦେଖିପାରିବେ।
ଆଛା।
ତାହା ସହିତ ସେ ଆପଣଙ୍କ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ବହୁତ ରହିଛି। ହରିଣ ରହିଛି। ତାପରେ ରୁପ ଓୟାର ରହିଛି ଉପରେ ତାରରେ ଝୁଲିକି ଯିବା, ସେଠି ଚଢ଼ିଚନ୍ତି କେବେ ବି?
ନା ନା ମୁଁ ଯାଇନି ଦିଦି। ମୁଁ ସେଇଥି ପାଇଁ ତ ଆପଣଙ୍କୁ କଲ୍ କରିଚି।
ଓହୋ ଆପଣ ଜାଣିବା ପାଇଁ କଲ୍ କରିଚନ୍ତି?
ଆଜ୍ଞା।
ଆ ତାହେଲେ ମୁଁ ଆପଣଙ୍କୁ ଜଣଉଛି ଶୁଣନ୍ତୁ। ଶୁଣନ୍ତୁ ହଁ। ସେଠି ଗୋଟେ ତାର ଉପରେ ତାକୁ ରୂପ ଓୟାର କୁହନ୍ତି ସେଥିରେ ଯିବା ଆସିବା କରନ୍ତି। ତାର ଟିକେଟ କାଟିବେ ସେଠି ବୁଲିବେ। ଆଉ ଗୋଟେ ଛୋଟ ଟ୍ରେନ ଅଛି ଛୁଆଙ୍କ ଟ୍ରେନ, ତାକୁ ବଡ ମାନେ ବି ଚଢ଼ନ୍ତି ମଧ୍ୟ। ତାକୁ ଟ୍ରଏ ଟ୍ରେନ୍ ବୋଲିବି କୁହନ୍ତି। ସେଇଟା ବି ଟିକେଟ କରିକି କରିବେ। ଆଉ ପାଣି ରେ ଗୋଟେ ପୋଖରୀ ଅଛି ନନ୍ଦନକାନନ ଭିତରେ। ସେଠି ଆପଣଙ୍କର ଯୋଉ ବୋଟିଂ ହୁଏ, ସେ ବୋଟିଂ କରିପାରିବେ। ଆଉ ରୁପ ୱେରେ ଗଲେ ସେପଟକୁ ଆପଣ ନନ୍ଦନ ତ ସେପଟକୁ ଯିବେ ବୋଟାନିକାଲ ଗାର୍ଡେନ, ଶୁଣିଛନ୍ତି ନା?
ହଁ ଶୁଣିଚି।
ହଁ ସେଇଟା ଠିକ୍ ନନ୍ଦନ ସେଇ ରୁପ ୱାର ନନ୍ଦନକାନନ ସେପଟକୁ ବୋଟାନିକାଲ ଗାର୍ଡେନ୍ ଯିବେ। ସେଠି ଓହ୍ଲେଇଦେବେ। ପୁଣି ଆମର ସେଠି ବୁଲାବୁଲି କରି ପୁଣି ନନ୍ଦନକାନନକୁ ପଳେଇ ଆସିବେ।
ଆଚ୍ଛା ସେ ଯେ ବୋଟେ ଆପଣ ଯେଟା କହିଲେ ମାନେ ଇଏରେ ଯିବା ସେଟାର ଇଏ ଚାର୍ଜେସ ପଡେ ସେଠି?
ହଁ ଶହେ ଟଙ୍କା ନେଖା ପତି ଜଣ ପିଛା।
ଆ-ଆଉ ଏଣ୍ଟ୍ରି ଗେଟ ର ନନ୍ଦନକାନନ ଜୁରେ ମୁଁ ଏଣ୍ଟ୍ରି କରିବା ସେଠି କେ
ଟଙ୍କା ଏବେ ତ ଆମେ ଯାଇଥିଲୁ ତିରିଶ ଟଙ୍କା ଶହେ ଟଙ୍କା ଏବେ କେବେ ଏଇ ଯୋଉ ଆଁ ମାନେ ଗଲା ବର୍ଷ ଯାଇଥିଲୁ। ଆପଣ ଯେତବେଳେ ଆସିବେ କଣ, ହଁ ଗଲା ବର୍ଷ କଥା ମୁଁ କହୁଛି। ମାନେ ନିହାତି ବଢିଥିବ କଣ ମୁଁ କହିତ କହି ପାରିବିନି ଭାଇ। ଏତିକି ତ ଥିଲା ଆପଣ ଗଲେ ସେଠି ଜାଣିବେ ନା ନିଜେ। ଦେଖନ୍ତୁ ସବୁ ଜିନିଷ ର ଦାମ ବଢୁଛି କମୁଛି। ବର୍ତ୍ତମାନ ସେଠି କଣ ହେଇଥିବ କି ସେହା ଥିବ, ଯେହେତୁ ଏଟା ସରକାରୀର କହିପାରିବାନି ଭାଇ। ଆ ସାପ ପ୍ରବଳ। କୁମ୍ଭୀର ପ୍ରବଳ ବହୁତ ପଶୁ, ପକ୍ଷୀ ତ ସବୁଠୁ ସୁ ମାନେ ଅଧିକ ମନମୁଗ୍ଧ କରିବ ଆପଣ ଦିଟା ଜିନିଷ ଗୋଟେ ହଉଛି ପକ୍ଷୀ ଦ୍ଵିତୀୟ ହଉଛି ଆପଣ ବାଘ, ବାଘ ତ ଧଳା ବାଗ ଆପଣ ଦେଖି ନଥିବେ କୋଉଠି ବି।
ନା ଧଳା ବାଘ ଖାଲି ଟିଭି ଛଡା ଆଉ କେଉଠି ଦେଖିନି।
ନାଇଁ, ବାଘ ଦେଖନ୍ତୁ ଆସିକି।
ଧଳାପାଗ ମୁଁ ଯାହା ଜାଣେ ଆମର ଧଳାବାଘ ଟା ଦେଖ ଦେଖାଯାଆନ୍ତ ମାନେ ବରଫ ଜାଗାର ଏଠି ରହିଚନ କେରକୁ ମାନେ ଯେତ ଆମ ଓଡିଶାର ତ ଗରମ ଯେ ଗରମ ସେଠିତ ରହିପାରିବା କଥା ନୁହେଁ।
ହୁଁ ସେଇ ହଉଛି କଥା। ମୁଁ ତ କହିଲି ଆପଣ ଭାରତରେ କୋଉଠି ବି ଯୋଅ କୋଉଠି ବି ଧଳା ବାଘ ଦେଖିପାରବନି କିନ୍ତୁ ସେଟା ଆମ ନନ୍ଦନକାନନ ସ୍ପେସାଲ୍ ତାକୁ ସ୍ ସୁରକ୍ଷିତ ଭାବରେ ରଖିଚନ୍ତି ଧଳା ବାଘକୁ। ସେଥିପାଇଁ ତ ନନ୍ଦନକାନନ ଅ ତିନିଶହ ପଂଷଠି ଦିନ ପ୍ରବଳ ଭିଡ଼। ଶୀତ ବର୍ଷା ଖରା କିଛି ନାଇଁ।
ସବୁବେଳେ ହେଠି ମାନେ ପର୍ଯ୍ୟଟକ ସବୁବେଳେ ଲୋକ ଦର୍ଶନ କରି ମାନେ ଦେଖି ଆସୁ
ପ୍ର ପବଳ ପର୍ଯ୍ୟଟକ ସବୁବେଳେ। ଆପଣ ଆସିବେ ଦେଖିବେ କେବେ ସମୟ ବାହାର କରନ୍ତୁ ଶୀତ ଋତୁରେ ଆମେ ବୁଲିବା। ଆମ ପୁଅମାନଙ୍କ ଛୁଟି ଥିବ।
ଆଚ୍ଛା ଠିକ ଅଛି ଯେ ଆପଣ ଟାୱାର ଟା ପାଉନି ନା କଣ କୁହନ୍ତୁ?
ହଁ ବା ଶୁଣିପାରୁଛନ୍ତିତ ଏବେ।
ଆବାସ ଟା ଟିକେ ମାନେ ଇକୋ ହଉଛି ନା ମୁଁ ସେଥିପାଇଁ ପଚାରିନି।
ନା ଏବେ ବର୍ଷା ହଉଛି ନା ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଥିବ ଭାଇ କହିପାରିବିନି।
ଆଚ୍ଛା ବର୍ଷା ଆପଣଙ୍କ ହଉଛି ତମ ଯାହାଟି।
ପ୍ରବଳ ବର୍ଷା ହଉଛି କଣ୍ଟିନ୍ୟୁ ବର୍ଷା ଚାଲିଛି ଭାଇ।
ଆଚ୍ଛା ଆମର ଏଠି ବର୍ଷା ଛାଡି ଯାଇଛି ଯାହାଉ ଏଠି ହେଇନି। ଏଇ ମେଘଉଠିକି ରଖିଛି ହେଇନି।
ଆଚ୍ଛା। ନନ୍ଦନକାନନ ବିଷୟରେ ଜାଣିଲେ ଆଉ କୋଉ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି।
ଆପଣଙ୍କ ଭୁବନେଶ୍ୱର ଫେମସ ଜାଗା କଣ କଣ?
ଫେମସ ତ ସବୁ ଫେମସ ଭୁବନେଶ୍ଵର ଭୁବନେଶ୍ୱର ଟ୍ୟୁନ୍ ଅ୍ୟାନ୍ ଟାଉନ ସିଟିରେ ଆମେ ରହୁଛୁ ପଟିଆ
ଆଜ୍ଞା।
ସେଇଠି କଟକ ଯିବା ପାଇଁ ସୁବିଧା ଅଳ୍ପ ରାସ୍ତା। ଆମର ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧ ଅଛି ଭୁବନେଶ୍ଵରର ଖଣ୍ଡଗିରି ଉ ଉଦୟଗିରି ଅଛି ଭୁବନେଶ୍ୱର ର। ଶିଖରଚଣ୍ଡି ପାହାଡ଼ ଅଛି ଭୁବନେଶ୍ୱର ର। ଶିଖରଚଣ୍ଡୀ ପାହାଡ଼ ଦେଖିଛନ୍ତି?
ନା।
ଶିଖରଚଣ୍ଡୀ ପାହାଡ଼ ଆମ ଘରଠୁ ଦଶ ମିନିଟ୍ ର ରାସ୍ତା।
ମାନେ ପୁରା କ୍ଲୋଜ।
ହୁଁ ପୁରା କ୍ଲୋଜ୍। ଯେମିତି ନନ୍ଦନକାନନ ଦଶ ମିନିଟ। ଶିଖରଚଣ୍ଡୀ ପାହାଡ଼ ବି ଦଶ ମିନିଟ। ଆଉ ଉଦୟଗିରି ମନ୍ଦିର ବି ଅଧଘଣ୍ଟେ। ଆଉ ଲିଙ୍ଗରାଜ ମନ୍ଦିର ବି ଅଧଘଣ୍ଟେ ପଇଁଚାଳିଶ ମିନିଟ। ଆଉ କଟକ ଦଶ ମିନିଟ।
ମାନେ କହିଥାନ ଆପଣ ପୁରା ସେଣ୍ଟର ଅଛନ୍ତି।
ଆଜ୍ଞା ଆପଣ ମାନଙ୍କ ଭାଇ ମାନଙ୍କର ଆଶୀର୍ବାଦରେ ଆମେ ପାଇଛୁ ସେମିତି ଘର ପାଇଛୁ।
ଆପଣ ଦିଦି ଏଟା ଭଡାରରେ ଅଛନ୍ ନା ଏଇଟା ଆପଣଙ୍କର ନିଜସ୍ୱ ପୁରା ଘର?
ନା ଭାଇ ଏଇଟା ମୁଁ ବର୍ତ୍ତମାନ ଯୋଉ ଅଛି ଭଡାରେ। ନିଜ ଘର ଏଇ ଭୁବନେଶ୍ଵର ଗାଡକଣ୍ଡରେ। ସେଇ ଓମ୍ଫେଡ଼୍ ଯେଉଁଠି ଆପଣ ଆସିବେ ଆମ ଘରକୁ ସେଇଟା କ୍ରସ୍ କରିକି ଆସିବେ ଓମ୍ଫେଡ଼୍ ଛକ।
ମାନେ ସେଠି ଆପଣ ଜାଗା କିଣିଛନ୍ ନା ଘର ହେଠି ହଉଚି?
ନା ନା ଭାଇଙ୍କର ନିଜ ଘର କିଣା ହେଇନି।
ହଁ ଭାଇଙ୍କର ନିଜ ଘର। ନା ଆପଣଇ ଯେଠି ରହୁଛନ୍ତି ଭଡ ଭଡ।
ହଁ ଭଡ଼ା।
ହଉ ଭୁବନେଶ୍ଵର ଭୁବନେଶ୍ୱର ଗଲେ କେବେ ଦେଖାହବ ଆଉ। ମୁଁ ତ ଗନେ ପାର୍କ ଫାର୍କ ଗଲେ ସେଇଆଡକୁ ଯକି ଆପଣଙ୍କ ଯିମି ଆଉ ଦେଖା କରୁତେ ଆଉ।
ହଉ ଆପଣ ସୁବିଧା ଦେଖି ଆସିବେ ଭଉଣୀ ମାନଙ୍କ ଘରୁ ଟିକେ ପାଦ ପକେଇବେ। ଆପଣଙ୍କ ପାଦ ସବୁ ପଡିଲେ ଭଲ ଭଉଣୀ ମାନଙ୍କ ଘରେ। ଭାଇମାନଙ୍କର ପାଦ ପଡିବା ନିହାତି ଦରକାର।
ଆଜ୍ଞା। ଏଥର ଦେଖିଦୁଖାକି ଟିକେ ଘୁରି ଘୁରାକି ଯେହେତୁ ଭୁବନେଶ୍ଵର ବିଷୟରେ ଆଉଟ୍ ଅଫ୍ ନଲେଜ ମାନେ ଯେହେତୁ ଘର କେବେ ବାହାରକୁ ଛାଡନ୍ତି ନାହିଁ ଗନେ ମାନେ କେଇଠି ଗଲୁ କିସ ପାଇଁ ଯାଇଥିଲୁ ଦୁନିଆ ପ୍ରଶ୍ନ।
ଆଜ୍ଞା।
ସେଇ ପାଇଁ ଆମେ ଡରୁ ମୁଁ ଆଉ ସେ ପାଇଁ କେବେ ବାହାରକୁ ଯିବାର ଏତେ ସାହସ କରିନି ଯେ ବାହାର କୁ ମର ଥରେ ମନ ହେଇଥିଲା ଦୁର୍ଗା ପୂଜାର କୋଲକାତା ଦେଇକି ମାନେ ଦୁର୍ଗା ଠାକୁରଙ୍କର ଯେ ମାନେ ଏ ବର୍ଷ ହେଇଥିଲା ଭଲ କି ମାନେ ମଣ୍ଡପ ଗୁଡା।
ହଁ ଆପଣ ମୁଁ ପ୍ରତିବର୍ଷ ଯାଏ ଦୁର୍ଗା ପୂଜା କୁ କଲିକତା।
ମୁଁ ଭାବିଦିନି ଯିମି। ଆଉ ଘର ଛାଡିବେ ନାହିଁ ଏତେ ଦୂର ତତେ ଯାଇପାରିବୁ ନାହିଁ।
ନାଇଁ ଏଥର ଆପଣ ତ ଚାକିରୀ କରିବେ ଦେଖଆ। କଣ ଭଗବାନଙ୍କ ଇଚ୍ଛା ଯଦି ସୁଯୋଗ ହବ ଏଥର ଯିବା ଦୁର୍ଗା ପୂଜା।
ନିହାତି ଯଦି ସୁଯୋଗ ହେଲା ତାହେଲେ ନିହାତି ଯିବା। ମୁଁ ତ କୋଲକାତା ବୁଲି ପାରୁନି। ଯେହେତୁ ମୁଁ ଜାଣିନି କୋଲକାତା ବିଷୟର। ମୋ ସାଙ୍ଗ ବି ଜଣଙ୍କୁ ବାହାରିଥିଲା ଯେ ଯିବେ ଆଉ ଘର ବି ତା ଘର ବି ମନା କଲେ। କହିଲେ ନା ଏକଲା ତମର ଯେହେତୁ କୋଲକାତା ବିଷୟରେ କିଛି ଜାଣିନ ଆଉଟ ଅଫ୍ ନଲେ
ମୁଁ ସବୁ ଜାଣିଚି ଭାଇ। ମୁଁ ବୁଲେଇ ଦେବି ଆପଣ ମାନଙ୍କୁ। ଅଳି ଗଳି ଯୋଉଠି ମତେ ଛାଡିଦେବେ ମୁଁ ବୁଲେଇକି ନେଇ ଆସିବି।
ଆପଣ ଯେହେତୁ ଅଛନ୍ ମାନେ ଯାଇଛନ୍ ଥିଲେ ଯାହାବି କହିପାରୁୁ। ଥିଲେ ଆପଣ ହେତେ ନଲେଜ ଅଛି। ଆମେ ଯେହେତୁ ସେ ଜାଗାକୁ ଯାଇନେ ଘର ଲୋକ ଛାଡିବା ପାଇଁ ବି ରାଜି ନୁହନ୍ତି। କେନେ ଯେହେତୁ ସେଟା ମାନେ ଦୁରିଆ ହେଇଯାଉଚି। ତମେ ମିଶିନ ସେବାଟେ ଏକା ଲୋକ ସାଙ୍ଗର ସେ ବାଟେ ବହୁତ ମାନେ ଶୁଣିିତେ ମିଳୁଚି କୋଲକାତ ର ଯଦି କିସ ବହୁତ ପ ପକେଟ ମାର୍ ଆଗରୁ ହଉଥାଏ।
ହଁ ହଁ ଏବେ ବି ହୁଏ। ସେଟା ସାବଧାନ ସେଥିପାଇଁ ବହୁତ ଇଏ।
ମୁଁ ଘର ସେଇପାଇଁ ପୁରା ଘର ଛାଡିବା ପାଇଁ ପୁର ନାରାଜ। ମାନେ ଦୂରକୁୁ ଯାଇପାରିବୁ ନାହିଁ। କେହି ଚିହ୍ନା ନାହାନ୍ତି ଇଏ ନାହା କୋଲକାତାର ଆମର କୌଣସି ବି ରିଲେସନ ବା ରିଲେଟିଭ ନାହାନ୍ତି। ଘର ପୁରା ଗାଇଡ଼୍ ଲାଇନ୍ ଯେ ଏକଲା ଯାଇପାରିବ ନାଇଁ।
ଆଜ୍ଞା।
ହଉ ଦିଦି ବେଳ କ୍ରମେ ତ ହେଲାନି ମୋର କାମ ପଡି଼ଲାନି ମୁଁ ରୋହୁଚି ଦିଦି।
ଆଜ୍ଞା ଏତିକିରେ ରହିବା ଭାଇ। ଗାମୀରେ ସୁଯୋଗ ପାଇଲେ ବନ୍ଧୁ କଥାବାର୍ତ୍ତା ହବା ଜୟ ଶ୍ରୀରାମ।
ଜୟ ଶ୍ରୀ ରା